ହ
ଉଁ କେମିତି ଅଛୁ?
ଭଲ ଅଛି। ଆଉ ତୁ କେମିତି ଅଛୁ?
ହଁ ଭଲ ଚାଲିଚି ଏମତି ଆଉ। ।
କଣ କହୁଚ?
ମୁଁ କହିଲି ବାବା ମାମା ସବୁ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଏ ଆମେ ଏ ଥର ଯୋଉ ବୁଲିବାକୁ ଯାଇଥିଲେ ମନେ ଅଛି?
କୁଆଡ଼େ?
ଯୋଉ ଶିମିଳିପାଳ ଯାଇଥିଲେ। ସବୁ ଯୋଉ ରାଜଦୀପ୍, ଶିବାନୀ ଆମେ ଯୋଉ ଯାଇଥିଲେ ସାଙ୍ଗ ହେଇ
ହଁ ହଁ ହଁ।
ତ ସେମିତିଆ ଟ୍ରିପ୍ ଆଉ ଗୋଟେ ସେମିତି ଗୋଟେ ବୁଲିବାକୁ ଯିବାକୁ ଆମେ ଭାବୁଥିଲେ।
ହଉ ଯିବା ଆଉ। କହିବ କେବେ ଯିବା ଆଉ।
ହୁଁ। ବାକି ଏଇ ବର୍ଷା ଦିନେ ଦେଖିବା ଯଦି ତମର କିଏ ଆଉ ସାଙ୍ଗ ଫାଙ୍ଗ ଥିବେ କୁହ ତାଙ୍କୁ। ସେଇ ପାଞ୍ଚ ଛଅ ଜଣ ଭିତରେ ଆମେ ଯିବା।
ହଁ ହଁ। ଆଉ କେମିତି ଲାଗିବା ଲାଗିଲା ବୁଲିବା?
ହୁଁ ଭଲ୍ ଥିଲା। ଶିମିଳିପାଳ ଟା ତ ବ ବେଷ୍ଟ ଥିଲା। ହେଠି ଯୋଉ ପୋଡା ପୋଡା ଚିକେନ୍ ଆଉ ସବୁଠୁ ବେଷ୍ଟ ଥିଲା କଣ ଆସିଲା ବେଳେ ଯୋଉ ରିଟର୍ଣ କଲାବେଳେ ଆମେ ଫେରିଲା ବେଳୁକୁ
ହଁ ହଁ।
ସେ ଯୋଉ ଗାଡି ବାଲା ଯୋଉ ଇଏ ବନ୍ଦ କରିଦେଲା ଲାଇଟ୍ ଫାଇଟ୍ ବନ୍ଦ କରିଦେଲା ଅଧାରେ ବା
ହଁ। ଆଉ ତମ ଘର ଆଡେ ବର୍ଷା ହେଇଚି?
ନା ନା। ଉଠେଇଥିଲା ଚାରିଟା ବେଳେ କିନ୍ତୁ ବର୍ଷା ବର୍ଷି ନାହିଁ କିଛି।
ଆଉ ଆଜି ଦିନ ଯାକ କଣ କେମିତି କଟିଲା?
ସେମତି କଙ୍କଡା ଆସିଥିଲା ଘରକୁ। ଝୋଳ ତ ହେଲା। ଏ ଝୋଳ ବି ମାନେ ରାଗରେ ଆଜି ମୁଁ ଖାଇଲିନି।
ହୁଁ।
ନ ଖାଇକି ଶୋଇଥିଲି। ମୁଣ୍ଡ ଫୁଣ୍ଡ ଯେମତି ବିନ୍ଧିଲା ଆଣିକି ଫେରେ ମାମା ଖାଇବାକୁ ଦେଲେ। ଏମତି ଚାଲିଚି ଆଉ। ଆଉ କୋଉଠି ଜବ୍ ଫବ୍ କଣ ଚାଲିଚି ନା ନାଇଁ?
ହଁ କାମ ଚାଲିଛି ଆଉ।
କୋଉଠି ଏବେ କରୁଛ?
ହେଇ କରୁଛି ଆଉ ଏମିତି ଚାଲିଛି ଆଉ।
ହୁଁ ଦରମା କେତେ କଣ ମିଳୁଛି?
ହଁ ମିଳୁଛି ସେଇ ଚଳିଲା ଭଳିଆ ମିଳୁଛି ଆଉ।
ଓ ହୋ ଆଉ ବାହା ଫା କେବେ ହଉଛ?
ବାହାବା କପାଇ ବାହା ହେବା କିଛି ଦରକାର ନାହିଁ କାହିଁ ବାହା ହେବା।
ଆରେ ବାହାହବ ନା ଆଉ। ତମ ଏବେ ତିନି ଭଉଣୀଟି?
ହଁ ତ କଣ ହେଲା ସେଇଠୁ?
ହୁଁ ତମର ଭାଇ ଫାଇ ନାହାନ୍ତି କେହି ନା?
ନା ନା ତମେ ଭାଇ ହବ?
ନା ନା ଆମେ କାହିଁ ଭାଇ ହବୁ। ତମେ ବଡ ଲୋକିଆ ଲୋକ ଆମେ ଭାଇ କେମିତି ହବୁ ଆମେ କରିବୁ ଲୋକ।
ତ ଭାଇ ଭଉଣୀ ଭଉଣୀରେ କଣ ବଡ ଛୋଟ।
ଆମର ତ ଭୋଉଣୀ ନହାନ୍ତି। ଆମେ ତ ଦି
ହଁ ସେଇ କଥା ସେଇ ସେଇ କଥା ପାଇଁ ହିଁ କହୁଛି ନା ଆସ ମୋ ଭାଇ ହେଇଯିବ।
ନାଇଁ ନାଇଁ। ହୁଁ ଅ
ଆଉ ତମ ଆଡେ ଖବର କଣ?
ଖବର ସେମିତି ଚାଲିଛି ଏଇ ଶିମିଳିପାଳ କଥା ମନେ ପଡୁଥିଲା ତ ମୁଁ କହିଲି ପଚାରଦବା ଟିକେ କଣ କରୁଛନ୍ତି। ଆଉ ଆଗକୁ ପ୍ଲାନିଂ ଫ୍ଲାନିଂ କଣ କରିବା ଏ ବୁଲାବୁଲି ଯିବା କରିବାକୁ?
ଆଚ୍ଛା ହଁ ଯିବା
ବହୁତ ରାଗ ଅଛି।
ହଁ ଆମେ ଯାଇଥିଲୁ ସାଙ୍ଗମାନେ କୋରାପୁଟ ବୁଲିବା ପାଇଁ ତମମାନେ କାହିଁ ଆସିଲନି ତମକୁ ଡାକି କିଲୁ ତମେ ଆସିଲନି।
ଆ ସେତବେ ସେତେବେଳେ ସେତେବେଳେ ଅଫିସ ଚାଲିଥିଲା ନା ଗୋଦାମ ଥିଲା ଅଫିସ ଛୁଟି ସାଙ୍ଗେ ସାଙ୍ଗେ ଥୋଡି ନା ମିଳିବ।
ପୁଣି କଣ ଆଉ କହିବି?
ହୁଁ ଆଉ ସେଠି କଣ ଖାଇବା ପିଇବା କଣ କେମିତି କୋରାପୁଟର?
ବଢିଆ ଖାଇବା ଥିଲା ସେଠି ଗୋଟେ ଦହି ଦିଅନ୍ତି ଉଁ ପଣା ବଢିଆ ପୁରା ଶୁଦ୍ଧ ଦହି ଏତେ ବଢିଆ ଲାଗ କିଲା ମାତ୍ର କୋଡିଏ ଟଙ୍କା ବଢିଆ ଲାଗିଲା ଆମେ ସେଠି ଗୁ ଗୁପ୍ତେଶ୍ୱର ଯାଇଥିଲୁ ସେଠି ସବୁ ପୁରା ଦେଶୀ ଜିନିଷ ଆମେ ଖାଇଲୁ ଆଉ ସେଠି ବହୁତ ସାରା ଝରଣା ଦେଖି ଖିଲୁ ଗାଧେଇଲୁ
ଟ୍ରାଭେଲିଂ କେମିତି କଣ କଲ?
ହଁ ବୁଲା ଯାଇଥିଲୁ ସେମ ତି ଗାଡିରେ ଯାଇଥିଲୁ ଗୋଟେ ବସ ରେ ଯାଇଥିଲୁ ଛୋଟ ବସ ରେ ଆଉ ଭଲ ଯିଏ ଯିଏ ଗାଡି ଚଲାଉଥିଲେ ସେ ବହୁତ ଭଲ ବଢିଆ ସେ ମଜାମସ୍ତି କଲୁ ଆଉ ସବୁ ଗୀତ ଫିତ ବଜେଇକି ଆଉ ମୋର ଗୋଟେ ସାଙ୍ଗ ଘରେ ରହିଥିଲୁ ଆମେ ସେଠି ତାଙ୍କର ତିନ ଟା ଶୁଆ ଥିଲେ ବଢିଆ କଥା କହୁଥିଲେ ସେ ଶୁଆ। ତ ବଢିଆ ଲାଗିଲା ଆଉ ସେଠୁ ତମେ ତାଙ୍କର
ତାଙ୍କର ନିଜେ ପାଳିଛନ୍ତି ସେଇଟା?
ହଁ ହଁ ନିଜେ ପାଳିଛନ୍ତି ଆଉ ତାଙ୍କର ସେଠି କମଳା ହେଇ ଚି ବଡ ବଡ ମୁଁ ଆଣିଥିଲି ବଢିଆ ମିଠା କମଳା।
ମାନେ ତାଙ୍କ ବାରିରେ ହେଇଚି।
ହଁ।
ଅ ହ ସିଏ ସେଠି କଣ କରନ୍ତି କି ତାଙ୍କ ବାବା?
ତାଙ୍କର ଏମିତି ଚାକିରି ଅଛି ଆଉ ସେଥିପାଇଁ ଆଉ।
ଅ ହ ମାନେ ସେଇଠି ସେ ସବୁଦିନ ପାଇଁ ରହୁଛନ୍ତି ନା ଅହ।
ଦିନ ପାଇଁ ରହୁଛନ୍ତି। ଆଉ ଆଉ ଚାଲ ତମେ ବି ଆସ କେବେ କୋରାପୁଟ ଯିବା ବଢିଆ ଜାଗା ସେଠି ଗୋଟେ ଆମେ ଯାଇଥିଲୁ ଦେଓମାଳି। ଏତେ ବଢିଆ ଜାଗା ଆମେ ନିଜେ ପୁରା ଚଢିକି ଯାଇଥିଲୁ, ସେଇଟା ଆମର ଓଡିଶାର ସବୁଠୁ ମାନେ ବଡ ଉଚ୍ଚତମ ପାହାଡ, ସେଠି ଆମେ ପୁରା ଉପରକୁ ତାର ଯୋଉ ଶୀର୍ଷ ଭାଗ ସେଠିକି ଆମେ ପୁରା ଯାଇଥିଲୁ। ଆଉ ହେଟି ଏତେ ସୁନ୍ଦର ସ ସକାଳର ଯୋଉ ଦୃଶ୍ୟ ବଢିଆ ଲାଗିଲା।
ଓ ହୋ, ଅ ହ। ତମେ ହେତବେଳେ ହଠାତ୍ କହିଲ ଆଉ କେମିତି କଁ ଯାଇ ହବ।
ସବୁ ଜିନିଷ ହଠାତ୍ ହିଁ ହୁଏ। ଆଉ କଣ ସବୁ ଜିନିଷ ଆଗୁରୁ ଯୋଜନା କରିକି ଯିବ କି।
ଯେ ଅବ। ପଲ ପ୍ଲାନିଂ ମାନେ କିଛି କୁହା ନାହିଁ ବୋଲା ନାହିଁ ସାଙ୍ଗେ ସାଙ୍ଗେ ବାହାରି ହବନି।
ଆଉ କିଛି ଯୋଜନା କଲେ ହବନି ନା ସିଧା ଏମିତି ହଠାତ୍। ହ ଆଲୋଚନା କରିବ ଯିବ।
ହୁଁ, ପଇସା ପତ୍ର ଫେର ଦରକାର ତା ପାଇଁ ଖର୍ଚ୍ଚ ବା ଖର୍ଚ ରହିବା ଖାଇବା ବୁଲାବୁଲି ସବୁଆଡୁ ଦେଖିଲାଳୁ ହାତ ବଜେଟ ଟାଇଟ୍ ହେଇଯିବ ସେଇଠୁ, ବହୁତ ହାତ
କଂ କଣ କହିବି ଆଉ ତମକୁ। କଣ ଆଉ କହିବି କଥାବାର୍ତା ଠିକ ନାଇଁ ତମର ଆଉ।
ହଉ ଦେଖିଆ ଆଗକୁ ଚାଲୁ। ଦେଖିଆ କଁ ହଉଛି। ଆଉ ସବୁ କଣ କୁହ ତମ ଘର କେମିତି କଣ ଅଛନ୍ତି, ଆଁ?
ତମ ସ୍ତ୍ରୀ କଣ କରୁଚି?
ସେଇଡ଼ା କୁହନି କୁହନି ତା କଥା ପାଗିଳି ହେଇଯାଇଚି। ମଝିରେ ମଝିରେ ବା ତକିଆରେ ମୁଣ୍ଡ ବାଡେଇ ଦଉଚି।
ହଁ ଏମିତି ସବୁ କୁହନ୍ତି ସ୍ତ୍ରୀ ମାନଙ୍କୁ ଅପମାନ ଦେଲା ଭଳିଆ। ସମ୍ମାନ ଦେଇ ଶିଖ।
ସେଇ ଗୋଟେ ଆଉ କଣ କରନ୍ତି। ନାଇଁ ଭଲରେ ଅଛି ଭଲ ଅଛି ଭଲ ଅଛି ତା ଦେହ ଭଲ ଅଛି ସବୁ ସମସ୍ତେ ଘର ଲୋକ ସମସ୍ତେ ଭଲ ଅଛନ୍ତି।
ହଁ ହୋଉ ଆଉ।
ଆଉ ତମ ଖବର କଣ?
ହର ଚାଲିଛି ଆଉ ଭଲ ମନ୍ଦ ସୁଖ ଦୁଃଖ ସବୁ ଚାଲିଛି ଆଉ। ନା ନା ଆଉ ବାହା ହବାର ନାଇଁ।
ଆଉ ଏମ ଏକାଟିଆ ଏକାଟିଆ କଣ କରିବ?
ଏକାଟିଆ ଯାହା କରୁଛି ଏକାଡିଆ ସେମିତି ସବୁବେଳେ ସେୟା କରିବି।
ଆଚ୍ଛା।
ଏକାଟିଆ କଣ କରୁଛନ୍ତି ଲୋକମାନେ ସେଇଆ କରିବା ଆଉ ଚାକିରୀ କରିବା ବୁଲିବା ଏଇଆ କରିବା ଆଉ ଏଇ ତ ଜୀବନ ଆଉ
ପ୍ଲାନିଂ କଲେ ଯୋଉ ଯିବା ପାଇଁ ପ୍ରୋଗ୍ରାମ ହେଲେ ଯିବାଟି?
ହଁ ହଁ ଯିବା ଆଉ।
ଉଁ ଆଗରୁ କୁହାକୁହି ହବା କଣ ବଜେ ପଇସା ଲାଗିବ କଣ ଲାଗିବ? ସବୁ କଥାବାର୍ତା ହବା ତାପରେ ସେ ହିସାବରେ ପ୍ଲାନିକ୍ ମାନେ ଗୋଟେ ଡେଟ୍ ଫାଇନାଲ କରିବା ଯିବା ଆଉ
ହଉ ଆଉ ଦେଖିବା ଆଉ କଣ ହଉଛି ଆଉ ସେଇ ହିସାବରେ ଆୟୋଜନ କରିକି ଯିବା ଆଉ।
ହଉ।
ଆଉ ତମର ମା କୋଉ ବଡ ଭାଇ?
ଯୋଉ କଣ ତାଙ୍କ ନାମ ଗୁଣ୍ଠ ଗୁଣ୍ଠ ଭାଇ ଗୁଣ୍ଠ ଭାଇ।
ହଁ।
ସେ କଣ ଏବେ କରୁଛନ୍ତି? ସେ ଯୋଉ କେଉଁଝରରେ ଥିଲେ କଣ ପାଠ ପଢ଼ଉଥିଲେ ସ୍କୁଲରେ?
ହଁ ହଁ ପାଠ ପଢଉଛନ୍ତି ଆଉ
ହଁ ହଁ ଏବେ ବି ଚାଲିଛି ତାଙ୍କର ମାନେ ସ୍କୁଲରେ।
ହଁ ସମସ୍ତଙ୍କର ସବୁ ଚାଲିଛି ଆଉ।
ଆଚ୍ଛା ହଉ।
ହଉ ଚାଲ ସାରଳା ଯିବା ବୁଲିବା ପାଇଁ? ଆଉ ଏବେ ଆମର ଏଠି ରଥଯାତ୍ରା ହଉଛି ଆସ ବୁଲିବା ପାଇଁ ଆସିଵ?
କେବେ କେବେ ଅଛି ରଥଯାତ୍ରା ତମର?
ଆମର ଏଇ ଷୋଳ ତାରିଖ ଆସନ୍ତା ଷୋହଳ ତାରିଖରେ ଆଉ
ହଁ ହଁ।
ହୁଁ।
କିଏ କିଏ ଯାଉଛ ସବୁ?
ହଁ ଆମେ ସବୁ ସାଙ୍ଗମାନେ ମିଶିକି ଯିବୁ ଆଉ
ଓହୋ।
ଆଉ ତମେ ବି ଆସ ଭଲ ମଜା ଲାଗିବ।
ହଉ ମତେ ଗୋଟେ ଦି ଦିନ ଆଗରୁ ମନେ ପକେଇବ ମୁଁ ହୁଁ ସେଇ ହିସାବରେ ଛୁଟି ନେବି ଆଉ ଅଫିସରୁ ଆଉ।
ହଁ ହଁ କହିବୁ ଆଗୁଆ କହିବୁ?
ହଁ ହଁ।
ତମର ସେଦିନ ଛୁଟି ଅଛି ତ ଅଫିସରେ ଛୁଟି ନାହିଁ ଆମର ଛୁଟି ଅଛି ସେଦିନ।
ନା ଆମର ରଥଯାତ୍ରାରେ ଛୁଟି ହୁଏନି।
ଆମକୁ କିନ୍ତୁ ରଥଯାତ୍ରାରେ ଛୁଟି ମିଳେ ତମକୁ ମିଳେନି।
ବୋଧେ ଥିବ ମୁଁ କ୍ୟାଲେଣ୍ଡର ଦେଖିନି ଏଇ ଯୋଉ ଆମର ଇଏ ଦେଖିନି।
ଦେଖିଲେ ଜଣାପଡ଼ିବ ଅଛି କିନାହିଁ ଛୁଟି।
ହଁ ହଁ ହଁ ବୁଝିଲି ହଉ ଆଉ। ହଉ ସାଙ୍ଗ ରଖିଲି ହଁ ହଁ। ହଁ ହଁ।